ହାଲୋ।
ଆଜ୍ଞା ବନ୍ଧୁ ନମସ୍କ୍
ବନ୍ଧୁ ନମସ୍କାର୍।
ଆଜ୍ଞା ବନ୍ଧୁ କେମତି ଅଛନ୍ତି?
ମୁଁ ଭଲ ବନ୍ଧୁ -ଆପଣ କେମିତି ଅଛନ୍ତି କୁହନ୍ତୁ?
ଆଉ ଆପଣଙ୍କର ଆଜି କଣ କେମତି ସବୁ ଦିନ ଚାଲିଚି?
ଦିନ ଆଜି ଚାଲିଚି ଦୁଃଖେ ସୁଖେ ଭଗବାନ୍ ଙ୍କ ଦୟାରୁ। କାଲି ଟିକେ ଛୁଟି ଅଛି। ତ ଆଜି ଟିକେ ଏମିତି ଅ- କର୍ମକ୍ଷେତ୍ରରୁ ଆସିଲା ପରେ
ଆଜ୍ଞା।
ବୁଲାବୁଲି ଟିକେ କଲୁ ତା ସହିତ ଖାଇବା ପାଇଁ ବି ଟିକେ ଯାଇଥିଲୁ ବାହାରକୁ ଖାଇ ପିଇକି ଆସ୍ ଲୁ ଆଉ।
ଆଜ୍ଞା ଯେମିତି କହିଲେ କର୍ମକ୍ଷେତ୍ରରେ ଆପଣଙ୍କର କାଲି ଛୁଟି ଅଛି ତ ଆପଣ ଆଜି କୁଆଡେ କୁଆଡେ ଯାଇଥିଲେ ଆଉ କଣ ଖିଆପିଆ କରି ସବୁ କଲେ?
ଆଜି?
ଆଜ୍ଞା।
ଆଜି ଖାଇବା ପାଇଁ ଯାଇଥିଲି ବାହାରକୁ ଯାଇଥିଲି ବାହାରେ କଣ ଖାଇଲି ହାଇଦ୍ରାବାଦ୍ ରେ ଗୋଟେ ମଣ୍ଡି ବୋଲି ଫେମସ୍ ଅଛି ବୁଝିଲେ କି
ଆଜ୍ଞା।
ତ ମଣ୍ଡି ମାନେ ହଉଚି ଭାତ ଟିକେ ହଉଚି ତା ସହିତ କିଛି ଏବ ଏମିତି ମିଶା ହେଇଥିବ ଫ୍ଲେଭର୍ ଯଉଟା କି ଅଲଗା ଟେଷ୍ଟ୍ ଟିକେ ଥିବ ତା ସହିତ ତାକୁ ଦମ୍ ଦିଆ ହେଇଥିବ ଆଉ ତା ସହିତ ଚିକେନ୍ ଥିବ କିମ୍ବା ଭେଜ୍ ରେ କିଛି ଥିବ ତ ମୁଁ ଖାଇଲି ମୁଁ ଆଉ ମୋର ବନ୍ଧୁ ଖାଇଲୁ ଚିକେନ୍ ମଣ୍ଡି ଆଉ ଜଣେ ବନ୍ଧୁ ଖାଇଲେ ବି ଚିକେନ୍ ମଣ୍ଡି। ନା ସରି ମିକ୍ସ୍ ଭେଜ୍ ମଣ୍ଡି। ତ ଆମେ ମିଶି ମୁଶାକି ଖାଇଥିଲୁ କାହିଁକି ନା ସିଏ ନିରାମିଷ ଖାଆନ୍ତିନି ନା ଆମିଷ ଖାଆନ୍ତିନି ସିଏ ହଉଚି ନିରାମ୍ ଖାଆନ୍ତି ବୁଝିଲେ କି।
ଭଲ ଲାଗିଲା ଆପଣଙ୍କ କଥା ଶୁଣିକି ଆପଣ ଯଉ ବାହାରକୁ ବୁଲିବାକୁ ଯାଉଛନ୍ତି ଟିକେ ନିଜର ମନର ଆନନ୍ଦ ନଉଛନ୍ତି ମଜା ବି ନଉଛନ୍ତି।
ହୁଁ।
ତ ଆପଣଙ୍କର କଣ କାଲିକାର ଯୋଉ କହିଲେ କି ଆପଣଙ୍କର ଖାଲି ଛୁଟି ଦିନ ଅଛି। ତ ଛୁଟି ଦିନରେ କୁଆଡେ କିଛି ଯିବାର ଯୋଜନା ଅଛି ନା ଘରେ ଆପଣ ବିଶ୍ରାମ ନେବାକୁ ଚାହୁଁଛନ୍ତି।
ନାଇଁ ନାଇଁ କାଲି ଯୋଜନା ଅଛି ନା କାଲି ମୋର ବନ୍ଧୁ ଜଣ ତାଙ୍କର ସାଙ୍ଗ କହିଛନ୍ତି ବୁଲିବାକୁ ଯିବେ। ସେ ବନ୍ଧୁକୁ ଏବେ କହିବି ମୁଁ ତାଙ୍କ ସାଙ୍ଗକୁ ଟିକେ ଫୋନ୍ ମାରିବେ
ଯେହେତୁ ଆପଣ ଜାଣିଥିବେ ରାତି ବାରଟା ହେଲାଣି ତ ବନ୍ଧୁ ଙ୍କର ସାଙ୍ଗକୁ କଲ୍ କରିବାଟା ଉଚିତ୍ ହବନି ବୋଲି ମୁ
ନାଇଁ ତାଙ୍କୁ ମୁଁ ମେସେଜ୍ କରିବା ପାଇଁ କହି ଦଉଚି ସେମେସେଜ୍ କରିଦେବେ ସାଙ୍ଗେ ସାଙ୍ଗେ ଏବେ କହିଦଉଚି।
ଆଜ୍ଞା ମେସେଞ୍ଜ କରିବାକୁ କହିଲେ ମଧ୍ୟ ଯେହେତୁ ଆପଣ କହୁଛନ୍ତିକି ଆପଣ କାଲି ସକାଳୁ ଯିବାର ଯୋଜନା ଥିଲା ମୁଁ ଯାହାବି ଜାଣିଚି ଆପଣ ଆ ପୂର୍ବରୁ ମତେ କହିଥିଲେ ଆପଣ ସକାଳ ପାଞ୍ଚଟାରୁ ଉଠି ଯେହେତୁ ଟ୍ରେନରେ ଆପଣ ଯାଉଚନ୍ତି ତସକାଳ ପାଞ୍ଚଟା ରୁ ଟ୍ରେନ୍ ଅଛି ତସେ ବନ୍ଧୁବି ଏପର୍ଯ୍ୟନ୍ତ ଜାଣିନଥାନ୍ତିନା?
ସେ ବନ୍ଧୁକୁ ଏବେ ମେସେଞ୍ଜ କର କଲେ ହଁ ଭଲ ହବ କାହିଁକିନା ସେ ଚାହିଁଚନ୍ତିକି ନଚାହିଁଚନ୍ତି ସେଯେଦି ଚାହିଁଥିବେ ଯିବୁ ନଚାହିଁଥିଲେ ଦେଖି ଥି ନହେଲେ ବାଇକରେ ଯିବ ଅସୁବିଧା କିଛି ନାହିଁ।
ତୁ ସେଇଟା ଆପଣଙ୍କର ଦାଇ କା ନେଇକି ଯୋଜନା ନୋଉଚନ୍ତିନା ସମସ୍ତଙ୍କୁ ନେଇକି ଯୋଜନା ରହୁଚି।
ଜି ଜି ସମସ୍ତଙ୍କୁ ନେଇକି ଯୋଜନା ରହୁଚିଯେ ବଟ୍ ମେସେଜ୍ କରିଦେଲେ କିଛି ଅସୁବିଧା ନାହିଁ ଯଦି ଭଲ କଥା ଯଦି ଏଭେଲେବୁଲ ରହୁଚନ୍ତି। ତାହେଲେ ଯିବୁ ନହେଲେ ନାହିଁ। ସେମିତି କିଛି ନାହିଁ ଆଉ ଆପଣଙ୍କର କଣ ହାଲଚାଲ କୁହନ୍ତୁ?
ଆପଣ ଯେମିତି କହିଲେ ଆଜିତ ଯେହେତୁ କାର୍ଯ୍ୟ ଦିନ ଥିଲା ଅଫିସ୍ ରୁ କାର୍ଯ୍ୟ ସାରି ମୁଁ ସନ୍ଧ୍ୟା ବେଳେ ଆସି ବହୁତ୍ ସମୟ ମୋ ବନ୍ଧୁଙ୍କୁ ଅପେକ୍ଷା କରିଥିଲି। ରେଳ ଷ୍ଟେସନରେ ରହି ତବନ୍ଧୁ ମୋର ସନ୍ଧ୍ୟା ଆଠ ଆଠଟା ବେଳେ ଆସିଲେ ତଆମେ ଟିକେ ଗୁପଚୁପ୍ ଟିକେ ଆପଣ ଆଣିଥିବେ ଗୁପଚୁପ୍ ଟିକେ ଖାଇଲୁ ଖାଇସାରିଲା ପରେ
ଖାଇ ସାରିଲା ପରେ ଆମେ ମୁଁ ମୋର ଆଉ ଦୁଇ ଜଣ ବନ୍ଧୁଙ୍କ ସହିତ ଆମେବି ଯାଇଥିଲୁ ବାହାରକୁ ବୁଲିବା ପାଇଁ। ତ ବୁଲିକି ଆସିକି ଏବେ ଆସିକି ପହଞ୍ଚିଲୁ ପହଞ୍ଚିଲା ପରେ ଆପଣ ଯେତ ତୁ କଲ୍ କରେ ତଆପଣଙ୍କ ସହିତ ଏବେ କଥା ହଉଛି।
ନହେଲେ କଥା ହେଇନଥାନ୍ତେ ନା।
ଆପଣ ଯେହେତୁ ମନେ ପକେଇଲେ ଆଜ୍ଞା ନିଶ୍ଚିତ ଭାବରେ ଯେହେତୁ ଜାଣିଥିବେ ରାତି ବାରଟା ହେଲାଣି କିନ୍ତୁ ଯେହେତୁ କାଲି କାର୍ଯ୍ୟ କର୍ମ କ୍ଷେତ୍ରକୁ ଯିବାର ନାହିଁ ସେଥିପାଇଁ ମୁଁ ଆ ଏ ପର୍ଯ୍ୟନ୍ତ ଶୋଇନାହିଁ ନହେଲେତ ଆପଣ ବୁଝିପାରୁ ଥୁବେ କାର୍ଯ୍ୟ କତ୍ରୁକୁ ଯିବା ଆସିବା କେତେ ଥକା ରହୁଚି।
ନିହାତି ନିହାତି। ନାଇଁ କର୍ମ କ୍ଷେତ୍ର ସେଟା ଆମ କର୍ମ ମୁଁ ତ କେବେ ଭାବେନି ସେଟା ଥକା ବୋଲି। ଯାହା ବି ହଉ କର୍ମ ତ ଆମେ କରିବୁ, ଆଉ
ତ ଆପଣଙ୍କର ସାଇଟରେ ଏମତି କଣ୍ କଣ୍ କଣ୍ କଣ୍ କାଇଁକି ଶୁଭୁଛି ବନ୍ଧୁ?
କାହିଁକି ନା ଏମିତି ଶୁଭୁଛି ନା ମୁଁ ଗାଲରେ ଜାକି ଦଉଚି ମୋବାଇଲ୍ ଟାକୁ ସେଥିପାଇଁ।
ଆଜ୍ଞା ଆପଣଙ୍କର ସହିତ କ ଥା ହବାକୁ ଇଚ୍ଛା ନାହିଁ ଆପଣ ରଖିପାରିବେ କିଛି ବାଧ୍ୟ ବାଧ୍ୟକତା ନାହିଁ।
ନାଇଁ ନାଇଁ ସେମିତି କିଛି ନାହିଁ ଏଠି ଗୋଟେ କଣ ଅଛି କି? ମୁହଁରେ ମାରିବା ପାଇଁ ଗୋଟେ କଣ ଅଛି ବୁଝିଲେ କି।
ଆଜ୍ଞା।
ହଁ ତ ସେ ଯୋଉ ମୁହଁରେ ମାରିବା ପାଇଁ ଅଛି ମୁଁ ସେଇଟା ଦେଖୁଥିଲି ମୁଁ ଆଜି ମାରିବି ନା କଣ କାଲି, ଯଦି ବୁଲିବା ପ୍ଲାନ୍ କରିବି। ଟିକେ ନିଜକୁ ଆ, ବେ ପ୍ରିପେୟାର୍ କରିବାକୁ ପାଇଁ ପଡିବ ନା, ନିଜକୁ ଟିକେ ପ୍ରସ୍ତୁତ କରିବା ପାଇଁ ପଡିବ କାଲି ଯିବା ପାଇଁ। କାହିଁକି ନା ଏପଟେ ବର୍ଷା ଋତୁ ଟିକେ ସିଷ୍ଟମ ଟିକେ ଅଲଗା ତ ସେଥିପାଇଁ।
ଆଜ୍ଞା
ହୁଁ।
ମୋର ଆପଣଙ୍କଠୁ ଆପଣ ତ ବହୁତ କିଛି ଜାଣିଚନ୍ତି। ଆଉ ଯେମିତି କହିଲେ ଆପଣଙ୍କର ବର୍ଷା ଋତୁ, ତ ବର୍ଷା ଋତୁରେ ଆପଣ କୁଆଡେ ଯିବେ ବୋଲି ଯୋଜନା କରୁଚନ୍ତି ବର୍ଷା ତ ହଉ ହବ ତ ଆପଣ ଶାନ୍ତିରେ ବି କୋଉଠି ବୁଲି ପାରିବେନି। ବନ୍ଧୁ ଆପଣ କଲ୍ ଲେ ଅଛନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ବନ୍ଧୁ କଲ୍ ରେ ଅଛନ୍ତି? ହ୍ୟାଲୋ।